ହ
ନମସ୍କାର।
କେମିତି ଅଛନ୍ତି ଆଜ୍ଞା ଆପଣ?
ହଁ ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଭଲ ଅଛି। ଆଗ କେମିତି ଅଛି ଆପଣ ଆପଣଙ୍କର ଏପଟେ ପାଗ କେମିତି ଅଛି?
ଆଜ୍ଞା, ବର୍ଷା ପାଗ ତ ଅଛି ଏବେ।
ଆଚ୍ଛା! ବର୍ଷା ପାାଗ ଯେତେବେଳେ କହିଲ ମତେ ଗୋଟେ ମନେ ପଡିଲା। ବର୍ଷା ପାଗରେ ପାଣିର ସ୍ରତ ବଢିଯାଏ। ଏବଂ ହଁ, ଏକଶ୍ମ ପାଣିର ସ୍ରୋତ ବଢିଗଲେ ଯୋ ସୁନ୍ଦର ସୁନ୍ଦର ମନୋରମ ଆମ ପ୍ରାକୃତିକ ପରିବେଶରେ ପର୍ଯ୍ୟଟନ ସ୍ଥଳୀ, ଦର୍ଶନୀୟ ସ୍ଥଳୀ ଅଛି। ଖାସ୍ କରିକି
ସେ ବର୍ଷା ଦିନେ ପ୍ରକୃତି ବହୁତ ସୁନ୍ଦର ଦେଖାଯାଏ। ମୌସୁମୀର ଛୁଆଁରେ
ଆଜ୍ଞା। ତ ଏହି ସମୟରେ ଆଜ୍ଞା, ଆଜ୍ଞେ କହନ୍ତୁ ଆଗେ।
ପ୍ରକୃତିର ସୌନ୍ଦର୍ଯ୍ୟକୁ ଆମେ ଉପଭୋଗ କରୁ ବହୁତ୍। ସବୁଆଡେ ସବୁଜ ସୁନ୍ଦର ଦେଖାଯାଏ ପ୍ରକୃତି। ବୁଲିବାକୁ ମଧ୍ୟ ଟିକେ ଭଲ ଲାଗେ।
ଆଜ୍ଞା, ସେହି ସେଇ ସମ୍ବନ୍ଧରେ ମଧ୍ୟ ମୁଁ କିଛି କହିବା କହିବାକୁ ଚାହୁଁଛି ଯେ ଏହି ବର୍ଷା ସମୟରେ ଆମେ କଣ ମାନେ କଣ ସବୁ ଜାଗାକୁ ଆମେ, ବର୍ଷା ସମୟରେ କୋଉ କଉ ଜାଗାକୁ ବୁଲି ପାରିବା? ଖାସ୍ କରିକି ଜଳପ୍ରପାତ ଗୋଟେ ଆମର ସୁନ୍ଦର ଉଁ ବଗିଚା ମଧ୍ୟ ହେଇପାରେ। ଏବଂ ଆମର ପାର୍କ ମଧ୍ୟ ହେଇପାରେ। ଏହିଭଳି ଆକାରରେ ଯଦି ଆମେ ଖିବା, ଆମ ଅଞ୍ଚଳରେ ଥିବା ଏକ-ଅ କେତେଟି ଆପଣ ଯଦି ଜାଣିଥିବେ କି, ଆମ ଅଞ୍ଚଳରେ ଥିବା ସୁନ୍ଦର ଜଳପ୍ରପାତ ର ନାମ କହିପାରିବେ କି?
ଆଜ୍ଞା, ନିଶ୍ଚୟ ଆମର ଅଛି ଗୋଟେ ଲୁଦୁ ଜଳ ପ୍ରପାତ କୋଟ ଗୋଡରେ।
ଆଜ୍ଞା।
ଆଉ ଗୋଟେ ଆମର ଦାରିଙ୍ଗିବାଡ଼ି ପାଖରେ ଅଛି ଗୋଟେ-ଏ ମ୍ରିଦୁବନ୍ଧ ଜଳପ୍ରପାତ।
ଆଜ୍ଞା।
ଆଉ ଫୁଲ୍ ବାଣୀରେ ଅଛି ପୁତୁଳି ଜଳପ୍ରପାତ।
ଆଜ୍ଞା।
ମୁଁ ତ ଏତିକି ହିଁ ଜାଣିଚି ଏଇ ତିନୋଟି।
ନିଶ୍ଚିତ ଆପଣ ଅଁ ଯାହା ଦେଖିଛନ୍ତି ବହୁତ ସୁନ୍ଦର ଜାଗା ହିଁ ତାହା ମଧ୍ୟ ମୁଁ ମଧ୍ୟ ସେଥିରେ ସହମତ, କାରଣ ମୁଁ ମଧ୍ୟ ହଁ, କଟଗଡର ଲୁଦୁକୁ ୱାଟର୍ ପୁଲୁକୁ ସେ ଜଳପ୍ରପାତ କୁ ଆମେ ମଧ୍ୟ ଥରେ ଉଁ ଏଇ-ଇ ଗତ ସପ୍ତାହରେ ଯାଇଥିଲୁ, ଅତି ସୁନ୍ଦର ବର୍ତ୍ତମାନ ପାଣିର ସ୍ରୋତ ମଧ୍ୟ ଅଧିକ ଅଛି। ଆ ଆକର୍ଷଣୀୟ ଚିତ୍ତା ଚିତ୍ତାକର୍ଷକ ଲାଗୁଚି। ଆ
ସେଇ ରାସ୍ତାରେ ମଧ୍ୟ ଦୁଇ ପାର୍ଶ୍ଵର ଜଙ୍ଗଲ ମଧ୍ୟ ବହୁତ୍ ସୁନ୍ଦର ଲାଗେ ଦେଖିବାକୁ ବର୍ଷା ଦିନେ।
ନିଶ୍ଚିତ ଆଜ୍ଞା କାରଣ, ସେହି ଜଙ୍ଗଲ ପରିବେଶର ବଣ ଜଙ୍ଗଲରେ ଆଦିବାସୀ ମାନେ ରହୁଛନ୍ତି ବହୁତ ଗୁଡେ ଗାଁ ଦେଇକି ଯିବା ପଡୁଛି। ଗାଁ ଅଛି ବିଭିନ୍ନ ପ୍ରକାର ସେ ଆଦିବାସୀ ସେମାନେ ଚାଷ ବାସ ଚାଷ କାର୍ଯ୍ୟ କରୁଛନ୍ତି, ଯେମିତି କିି ହଳଦୀ କାନ୍ଦୁଳ, ଭିରି, ଧାନ ଆପଣ ଯଦି ବର୍ତ୍ତମାନ ସମୟରେ ଯିବେ, ବିଭିନ୍ନ ପ୍ରକାର ଚାଷ କରୁଥିବାର ଦେଖିବେ ଚାଷ ଲାଗିଥିବାର ଦେଖିବେ କ୍ଷେତରେ। ଆଉ ଅତି ସୁନ୍ଦର ଆକର୍ଷଣୀୟ ସବୁଜ ସୁନ୍ଦର ଆମ ପ୍ରକୃତିକୁ ପ୍ରକୃତି ଏତେ ସୁନ୍ଦର ଲାଗୁଛି ଯେମିତି ଗୋଟେ ସବୁଜ ଶାଢୀ ପିନ୍ଧିଛି ଆମର ବସୁଧା ମା।
ଆଜ୍ଞା ଆଜ୍ଞା।
ତ ଆ-ଆପଣ ଯାହା କହିଲେ।
ଆମେ ମଧ୍ୟ ଏଇ-ଏଇ ସମୟରେ ଯଦି ଦେଖିବା ଆମ ଓଡିଶାରେ ଆମେ କୋରାପୁଟ ଯଦି ଯିବା ସେଇଠି ମଧ୍ୟ ଦେଓମାଳି ପର୍ବତ ଆମର ବହୁତ ସୁନ୍ଦର ଦେଖା ଯାଉଛି। ମେଘରେ ଢାଙ୍କି ହେଇକି ଅଛି ଆମର। ପର୍ବତଟା ସବୁଜ ସୁନ୍ଦର ପରିବେଶ ସହିତ ମେଘର ଗୋଟେ ଆସ୍ତରଣ ପଡିଛି ସେଠି ଦେଖିବାକୁ ବହୁତ ମନ ଲୋଭା ଲାଗେ। ଏବଂ ପୁରା ଶାନ୍ତ୍ ନ୍ତି ଅନୁଭବ ହୁଏ, ସେ ଆପଣ ଜାଗାକୁ ଗଲେ।
ନିଶ୍ଚିତ ଆଜ୍ଞା।
ଆଉ ଆମ କନ୍ଧମାଳରେ ମଧ୍ୟ ଅଛି ଆମର ମୁକୁଲୁଙ୍ଗିଆ ଯୋଉ ପର୍ବତ।
ଆଜ୍ଞା ଆଜ୍ଞା। ଆପଣ କେବେ ଯାଇଛନ୍ତି ସେଠି?
ଆଜ୍ଞା।
ହେଲେ ଆପଣ। ହଁ। କୁହନ୍ତୁ ଆଜ୍ଞା।
ମୁଁ ତ ଏମିତି ପାହାଡ ଉପରେ ଆମର ମେଘ ଗୁଡାକ ସବୁ ଭାସୁଛନ୍ତି।
ଆଜ୍ଞା।
ତ ଆମେ ପାହାଡ଼ ଉପରକୁ ଚଢ଼ିକି ଯଦି ଦେଖିବା ସେ ଦୃଶ୍ୟ ମଧ୍ୟ ଆମକୁ ସ୍ୱର୍ଗ ପରି ମନେ ହେବ। ସେ ଜାଗା
ଅତ୍ୟନ୍ତ ମନୋରମ ଏବଂ ଏକ ପ୍ରକାର ହିମାଳୟର ଉଟିର ଗୋଟେ ଭ୍ରମ ସୃଷ୍ଟି କରୁଛି ଆଜ୍ଞା। ମୁଁ ମଧ୍ୟ ମୋର ମନେ ଅଛି।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
ମୋର ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଆଠଥର ପରିଭ୍ରମଣରେ ମୁଁ ଯାଇଛି ମୁକୁଲିଙ୍ଗିଆ। କାରଣ ଆଉ କୁହନ୍ତି ନି ଗୋଟେ ଓଡିଆରେ ଉକ୍ତି ଅଛି। ଉଁ ସୁନ୍ଦର ତୃପ୍ତିର ଅବସଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ଏହି ଆକାରରେ ମୋର ମନ ଏ କଥାଟା କହିଲା ବେଳକୁ ମତେ ତ ଲାଗୁଛି, ମୁଁ ସେଇ ମୁକୁଲିଙ୍ଗିଆ ପର୍ବତ ତ ଶିଖରରେ ଥାଇକି ମୁଁ ପୁରା ସବ୍ ସମସ୍ତ ପ୍ରକୃତିର ଅ ଉଚ୍ଚ ପର୍ବତ ମାଳକୁ ଉପଭୋଗ କରୁଛି ଯେମିତି ଲାଗୁଛି ମତେ।
ହଁ ନିଶ୍ଚୟ। ସେ ଜାଗାଟା ହିଁ ସେମିତି ସୁନ୍ଦର ଅଛି ଆମର।
ଆଜ୍ଞା।
ଆମ କନ୍ଦମାଳ ର ବହୁତଟା ଗୋଟେ ମାନେ ଆତ୍ମା ପୁରା ତୃପ୍ତି ହେଇଯାଏ ସେଠିକି ଗଲେ।
ନିଶ୍ଚିତ ଆଜ୍ଞା ବର୍ତ୍ତମାନ ତ ଭଲ ସଡକଟିଏ ମଧ୍ୟ ଚଲାପଥ ଗୋଟେ ଧୋଇଅଛି ମୁଁ ଆରମ୍ଭରେ ଗଲା ବେଳକୁ କୌଣସି ପାଦ ଚଲା ରାସ୍ତାଟିଏ ନଥିଲା। ଏମିତି ବଣ ପାହାଡ ପର୍ବତ ତ ଦେଇକି ଯିବାକୁ ପଡୁଥିଲା। କିନ୍ତୁ ଦିଗତ କିଛି ଦିନ କିଛି ବର୍ଷ ହେଲା ସରକାରଙ୍କ ଉଦ୍ୟମରେ ଏକ ବର୍ତ୍ତମାନ ସୁନ୍ଦର ସଡ଼କଟିଏ ହୋଇଅଛି। ଉଁ ଯେମିତି କିି ପାଦ ଚଲା ଲୋକ ଯୋଉମାନେ ଚାହିଁବେ ଚାଲି ଯାଇକି ପାରିବେ ତା ଛଡା ଯୋଉମାନେ ଯାନବାହାନ ରେ ବି ଯାଇ ପାରିବେ। ତ କିଛି ମାତ୍ରାରେ କିଛି ଜଣଙ୍କୁ ଅନୁମତି ଦଉଛନ୍ତି ଏବଂ ଏହିଭଳିଆ ଆକାରରେ ବର୍ତ୍ତମାନ ଗମନାଗମନ ମଧ୍ୟ ସେହି ଜାଗାକୁ ଯିବା ପାଇଁ ସୁବିଧା ହୋଇଅଛି।
ଆଜ୍ଞା ଆଜ୍ଞା। ନିହାତି ସେଇ ସୁବିଧା ଟା ତ କରିବା ଦରକାର କାରଣ ଆମର ଏଇଟା ଗୋଟେ ପର୍ଯ୍ୟଟନ ସ୍ଥଳୀ ଭାବରେ ଏବେ ପରିଚିତ।
ଆଜ୍ଞା।
ଆଗମନ ସୁବିଧା କରିବା ଦ୍ଵାରା ଅଧିକା ଲୋକ ମଧ୍ୟ ଆସିବେ ଆମ କନ୍ଧମାଳର ସୁନ୍ଦ ସୌନ୍ଦର୍ଯ୍ୟକୁ। ଉପଭୋଗ କରିବା ପାଇଁ।
ନିଶ୍ଚିତ ଆଜ୍ଞା। ତା ଛଡା ଆପଣ ଆଉ ଗୋଟେ ଶୁଣି ଥିବେ ଆମର ରହିଲା ଓଡିଶାରେ ତିନୋଟି ଉ ଜୈବ ବିବିଧତା କ୍ଷେତ୍ର ବା ବା ବାୟୋଡାଇଭରସିଟି ସାଇଟ୍ ଗୁଡାକ ଯେମିତି କିି ଆମର ମଣ୍ଡା ସର ରହିଲା ରାଇକିଆ ରେ ଏବଂ ମହେନ୍ଦ୍ରଗିରି ଗୋଟେ ଆମ ଓଡିଶାରେ ତିନୋଟି ଅଛି ଏବଂ ଗନ୍ଧମାର୍ଦ୍ଦନ ଅ ପର୍ବତ ଗୋଟେ। ସେଥି ମଧ୍ୟରୁ ମତେ ଖୁସି ଲାଗୁଛି ଆମ ଅଞ୍ଚଳରେ ଗୋଟେ ମଣ୍ଡାସର ବୋଲି ଏ ଜୈବ ବିବିଧତା କ୍ଷେତ୍ରଟା
ହଁ ଆମେ ମଧ୍ୟ ମଣ୍ଡାସର ଯାଇଥିଲୁ ବୁଲିବାକୁ।
ଆଜ୍ଞା ତାହା ମଧ୍ୟ ଏକ ଅତ୍ୟନ୍ତ ସୁନ୍ଦର, ହଁ ଆଜ୍ଞା।
ହଁ ପ୍ରକୃତିରେ ପାହାଡ ପର୍ବତ ଗଛଲତା ସବୁ ସୁ ପୁରା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହେଇଛି ସେଇ ଜାଗା ଟା ମଧ୍ୟ।
ନିଶ୍ଚିତ ଆଜ୍ଞା।
ଆଜ୍ଞା ମହେନ୍ଦ୍ରଗିରି ମଧ୍ୟ ସେମିତି ଆମର
ଗଜପତିରେ ଗଜପତି ଜିଲ୍ଲାରେ ରହିଲା ସେ ଟା ମଧ୍ୟ ଅ ପଶ୍ଚିମ ଘାଟ ପର୍ବତମାଳରେ ରହିଲା। ଆଉ ଯଦି ଆମେ ଦେଖିବା ଆମ ମଣ୍ଡା ସରୁରେ ମଧ୍ୟ ହଁ ମୁଁ ଏପର୍ଯ୍ୟନ୍ତ ଦୁଇଥର ଯାଇକି ଏ ଦେଖି ଆସିଲିଣି ତଥାପି ମନଭରୁ ମତେ ଲାଗୁଚି ପୁଣି ଏବ ବର୍ଷ ଯିବାକୁ ହବ। ହଁ ନିଶ୍ଚିତ ସମୟ ବାହାର କରିକି ଯିବି।
ହଁ ନିଶ୍ଚୟ ଆମେ ମଧ୍ୟ ଯାଇଥିଲୁ ଗତ ବର୍ଷ ବୁଲିବାକୁ ସେଇଠିକି।
କାରଣ ସେଇ ଉଁ ମଣ୍ଡାସରୁ ସେଇ ଏକ ସୁନ୍ଦର ପ୍ରକୃତି ଛାତିରେ ବା ବକ ଗୋଟେ ମଝିରେ ଗୋଟେ ବଢିଆ ସୁନ୍ଦର ଜଳପ୍ରପାତ ଟିଏ ଅଛି ବୋଲି ବର୍ତ୍ତମାନ ମୁଁ ଜାଣିବା କୁ ପାଇଲି ସେହି ଦୃଶ୍ୟ ଟା ହିଁ ଦେଖିବାର।
ଅଛି କିନ୍ତୁ ମୁଁ ଶୁଣି। ଥିଲି ସେଠିକି ଯିବାଟା ଟିକେ କଷ୍ଟ ଯେହେତୁ ଟିକେ ରାସ୍ତାଘା
ରାସ୍ତା ଟା।
ତ ହେଇନି କିନ୍ତୁ ଚା। ଚାହିଁଲେ ଯାଇପାରିବେ ସୁନ୍ଦର ଜଳପ୍ରପାତ ଟିଏ ଅଛି ସେଠି।
ନିଶ୍ଚିତ ଆଜ୍ଞା ମୁଁ ମଧ୍ୟ ଚାହୁଁଚି।
ଆଜ୍ଞା ମହେନ୍ଦ୍ରଗିରି ମଧ୍ୟ ଆପଣ ଯାଆନ୍ତୁ ଥରେ ସେଇଠିକି ଗଲାବେେଳେ ମଧ୍ୟ ଆମର। ପଡିବ ଜିରାଙ୍ଗ। ଜିରାଙ୍ଗ ମଧ୍ୟ ଦର୍ଶନୀୟ ସ୍ଥାନ ଗୋଟେ ଯୋଉଠି। ଆମେ ବହୁତୁ ଜିନିଷ ଦେଖିବା ବୃଦ୍ଧଙ୍କର ସବୁ ଜିନିଷ ଅଛି। ଜିରାଙ୍ଗରେ ଆଉ। ମୁଁ ସେଇ ପାଖରେ ମଧ୍ୟ ଆଉ ଗୋଟେ ଜଳପ୍ରପାତ ଅଛି ଆମର ଖସଡା ଜଳପ୍ରପାତ। ଯାହାର ଦୃଶ୍ୟ ଅତ୍ୟନ୍ତ ମନୋରମ ଆମର ଏଠି ଯେମିତି ଆମର ଲୁ। ଲୁଦୁ ଅଛି ସେଠି ସେମିତି ଖସଡ଼ା ଜଳ ପ୍ରପାତ ଯୋଉଟା। ଗୋଟେ ବଡ ଜଳପ୍ରପାତ ଟା ବହୁତ ସୁନ୍ଦର ଲାଗେ ଦେଖିବାକୁ।
ଆଜ୍ଞା, ଆଜ୍ଞା ଆପଣଙ୍କ ଠାରୁ ବଢିଆ ଆଜି କେତେ। ଆ କଥା ଶିଖିବାକୁ ମିଳିଲା ମ ମତେ ବହୁତୁ ଖୁସି ଲାଗିଲା।
ମତେ ମଧ୍ୟ ଆପଣଙ୍କଠୁ କିଛି ବହୁତୁ ଜିନିଷ ଶିଖିବାକୁ ମିଳିଲା।
ତା ଛଡା ଆମ ଅଞ୍ଚଳରେ ଆଉ କୌଣସି ନୂଆ ଜାଗା ସମ୍ବନ୍ଧରେ ଆପଣ ଜାଣିଚନ୍ତି କି ଆଜ୍ଞା।
ଆଜ୍ଞା।
ତା ତା ଛଡା ଆଉ କୌଣସି। ଆମ ଅଞ୍ଚଳରେ ଦର୍ଶନୀୟ ସ୍ଥାନ ନୂ ନୂଆ ଭାବେ। ଆବିଷ୍କାର ହୋଇଥିବା ଆପଣ ଶୁଣିଚନ୍ତି, ଜାଣିଚନ୍ତି।
ହଁ ଆମର ଏଠି ଶୀତଦିନେ ଜକିକିଆ ରେ ଗୋଟେ ପର୍ବତ ଅଛି ପାହାଡ। ଟା ସେଠି ମଧ୍ୟ ଗୋଟେ। ହୁଁ ସେଠି ଆଜ୍ଞା ଶୀ। ଶୀତ ଦିନେ ଅ ଅତ୍ୟଧିକ ଶୀତ ଯୋଗୁ ଯୋଉ କୁହୁଡି ପଡେ। ଖି ପା। ପାହାଡ଼, ପାହାଡ଼ ରେ ଗୋଟେ କୁହୁଡିର ଆସ୍ତରଣ ପଡେ। ଯୋଉଟା ଦେଖିବାକୁ ସୁ। ସୁନ୍ଦର ଲାଗେ ଆଉ ଯେତେବେଳେ ଆମର ସୂର୍ଯ୍ୟ ଉଦୟ ହୁଏ ସେ ସମୟରେ। ସେ କୁହୁଡି ସେ ପାହାଡ ତଳୁ ସୂର୍ଯ୍ୟ ଉଠିକି ଆସିଲା ଭଳି ଲାଗେ ଯୋଉ ଦୃଶ୍ୟ ଟା ଦେ। ଦେଖିବାକୁ ବହୁତୁ ଖୁସି ଲାଗେ ତେଣୁ। ଏ ବର୍ଷ ତ ବହୁତୁ ଜଣ ପର୍ଯ୍ୟଟକ ଆସିଚନ୍ତି ସେଟା ଦେଖିବାକୁ ଆମେ ମଧ୍ୟ ଯାଇ। ଥିଲୁ।
ଆଜ୍ଞା, ଆଜ୍ଞା। ମୁଁ, ମୁଁ ମଧ୍ୟ ସମୟ ବାହାର କରି ଯାଇଥିଲି ବାସ୍ତବରେ। ଆପଣଙ୍କ କଥାରେ ସହମତ। ଅତ୍ୟନ୍ତ ସୁନ୍ଦର ଏକ ସ୍ଵର୍ଗୀୟ ଅନୁଭୂତି ସେହି। ଏ ଦୃଶ୍ୟ ଟା ଆଜି ବି ମୋର। ଆଖି ବନ୍ଦ କଲେ ସେଇ ଦୃଶ୍ୟ ଟାକୁ ଦେଖି ପାରୁଛି ଅତ୍ୟନ୍ତ ମନୋରମ ଦୃଶ୍ୟ।
ଆଜ୍ଞା, ସେ ଜିନିଷ ଟା ଗୋଟେ ନୂଆ ହେଇଛି ଏ ବର୍ଷ।
ଆଜ୍ଞା, ଆଜ୍ଞା, ହଉ ଆଜ୍ଞା ଆପଣଙ୍କଠାରୁ ବହୁତ୍ କଥା କଥା ଶିଖିଲି, ଜାଣିଲି ଆଉ ଖୁସି ଲାଗିଲା କଥା ହେଇ।
ଆଜ୍ଞା ମତେ ମଧ୍ୟ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ।
ଏମିତି ହିଁ ଆମର ଅଞ୍ଚଳର ପ୍ରତ୍ୟେକ ନୂଆ ନୂଆ ଜାଗା ଦର୍ଶନୀୟ ସ୍ଥାନକୁ ଆମେ ଯଦି ଯିବା ପ୍ରଚାର କରିବା, ପ୍ରସାର କରିବା ତେବେ ଲୋକଲୋଚନକୁ ଆଣିଲେ ସେହି ଏ ଜାଗାର ଉନ୍ନତିକରଣ ହବ ଏବଂ ଅ ପ୍ରତ୍ୟେକ ବା ପରୋକ୍ଷ ଭାବେ ଆମ ଲୋକ ମଧ୍ୟ ଉନ୍ନତି କରଣ ହବ। ଏହା ହିଁ ମୁଁ ଚାହିଁବି ଆଉ ଖୁସି ଲାଗିଲା ଆପଣଙ୍କ ସହ କଥା ହେଇ ରହୁଛି ଆଜ୍ଞା, ନମସ୍କାର୍।
ଆଜ୍ଞା, ନମସ୍କାର୍।